ମୁଁ କଥା ପଣଙ୍କୁ ସୁଭୁଚି ତ?
ଆଜ୍ଞା ବନ୍ଧୁ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ ଜୟ ଜଗନ୍ନାଥ।
କଣ କରୁଥିଲେ କି?
ନାଇଁ ଏବେ ଜଷ୍ଟ କଲେଜରେ ଆସିଲି ସକାଳେ ଜଳଖିଆ ହେଇନଥିଲା ତେଣୁ ଖାଇକି ସାଙ୍ଗେ ସାଙ୍ଗେଡ୍ରେସ ଚେଞ୍ଜ କରି ଖାଇକି ଆସିଚି ଆଉ।
ଆଜ୍ଞା ଆମେ ଏବେ ଖାଉଚୁ। ଆଉ କଲେଜରେ କଣ ଖାଇକି ଆସିଲେ?
କଲେଜରେ ନାଇଁ କିଛି ଖିଆ ଖିଇ ହେଇ ନଥିଲା କଲେଜରେ ଆଜି କାଲି ଟିକେ ଟେ ମୋମ୍ ଫୋମ ଖାଇ ଦେଇଥିଲୁ ତ ତେଣୁ କରି ଆଜି ଆଉ ଖାଇନୁ ଆଉ ସକାଳୁ ଯେହେତୁ କିଛି ଖିଆଖିଇ କରି ଯାଉନୁ ଗ୍ୟାସ୍ ଫ୍ୟାସ ପେଟ ହେଇଯିବ କାଳେ ସେଥିପାଇଁ ସବୁଦିନ ଖାଇ ହୋଉନି କେବେ କେବେ ଏମିତି ଖାଇଦୋଉ ପାଗ ଫାଗ ଦେଖିକି ଆଉ।
ଆଜ୍ଞା ଆଉ କଣ କଲେଜ କଣ ସାଇକେଲରେ ଯିବା ଆସିବା କରୁଛନ୍ତି?
ହଁ ହଁ କେବେ କେବେ ସାଇକେଲ କେବେ କେବେ ଗାଡି।
ଆଜ୍ଞା ଆଉ ଘରେ ସବୁ ଭଲ ଅଛନ୍ତି ନା?
ହୁଁ ଘରେ ସମସ୍ତେ ବଢିଆ ଜଗନ୍ନାଥଙ୍କ କୃପାରୁ।
ଆଜ୍ଞା।
ଆପଣ କଣ କରୁଛନ୍ତି?
ଆମେ ଏବେ ଖାଉଛୁ ଡ୍ୟୁଟିରେ ଅଛୁ ଖାଉଛୁ ଏବେ।
ଆପଣ ଡିୟୁଟି କରୁଛନ୍ତି କି କଣ କରୁଛନ୍ତି ଏବେ?
ଆମେ ଏବେ କାମ କରୁଛୁ ଆଉ କମ୍ପାନୀରେ ଆଜ୍ଞା। ହ ଖାଇବା ଟାଇମ ଟା ତ ଏବେ ଖାଉଥିଲୁ ଫାଙ୍କା ହେଲୁ ଫ୍ରି ହେଲୁ ଟିକେ କଲ କରିଦେଲୁ ଆଉ।
ଓ ଆଚ୍ଛା ଆଚ୍ଛା କଣ ଆଜି ଦିପହର ଖାଇବାରେ ହେଇଛି କ୍ୟଟିନ
ନାଇଁ ନାଇଁ ଆମେ ଘରୁ ଆଣିୁଛୁ ପଖାଳ ପଖାଳ ଟା ଆମର ଟିକେ ଓଡିଆ ଘରର ଲୋକ ଆମେ ପଖାଳଟା ଖାଇବା ପାଇଁ ଟିକେ ଭଲ ଲାଗେ।
ଆଉ ବୁଝିବାକୁ ଅଛି ପଖାଳଠୁ ଭଲ ଖାଦ୍ୟ କ ଅଛି। ସେଇଥିରେ ପାଣି ଆଉ ଆବଶ୍ୟକ ହଁ ବଢିଆ ଟେଷ୍ଟ ତାଠ ଅଧିକା ବଢିଆ
ଆମ୍ବ କାକୁଡି ଶାଗ ଭଜା ସବୁ ଦେଇଛନ୍ତି ଘରେ
ବା ଆପଣଙ୍କ ପାଖରେ କି ଘର ଟା ଆପଣ ପାଖରେ ବୋଧେ ଘରଟା
ନାଇଁ ଘର ପାଖକୁ ଟିକେ ଦୂର ହଉଛିି ନହେଲେ ତତଲା ନେଇକି ଆସନ୍ତୁ ପଖାଳ ନେଇକି ଆସୁ କାହିଁକି ନା ଖାଇବାଟା- ଖରା ଦିନେ ଖରାପ ହେଇଯିବ ନା
ହଁ ହଁ ନିହାତି ସେ ଖରା ଜାବି ହେଇ ଜାବରେ ପଡିବନା ନାଟିଫିନରେ ତେଣୁକରି ହଁ ହଁ ହଁ
ଆପଣ ପଖାଳ ଖାଆନ୍ତି ନା ନାଇଁ
ହଁ ପଖାଳ କିଏ ନ ଖାଏ ସେଇଟା ଆପଣ ଆଉ ପଚାରୁଛନ୍ତି ପଚାରିବାକୁ ଅଛି। ମତେ ତ ଭାତ ଏମିତି ବେଶୀ ପସନ୍ଦ ନୁହଁ ମତେ ଅ ରୋଲ ଦୋସା ରୋଲ ତ ମୁଉ ଖାଉନି ଆଇଁଷ ଫା ଇଁଷ ଛାଡି ଦେଇଛି। ନହେଲେ ମତେ ସେଇ ସବୁ ଆଇଟମ ଭଲ।
ଆଜ୍ଞା ଟିକେ ବାହାର ଜିନିଷ ଟିକେ କଣ୍ଟ୍ରୋଲ କରିବେ ଆଉ। ବାହାର ଜିନିଷ ଖାଇବାରେ ଟିକେ ରଖନୁ
ଘରେ ହେଲେ ବି ମତେ ସେଇ ଭାତ ଖାଇବାକୁ ଇଚ୍ଛା ନୁଁହ ପିଠା ରୁଟି ଏଇସବୁ ଜିନିଷ ଖାଇବାକୁ ପସନ୍ଦ ଭାତ ମତେ ସେତେ ପସନ୍ଦ ନୁହଁ ଖାଇବାକୁ। ଖାଲି ବାହାର ଜିନିଷ ବୋଲି ନୁହଁ ଘରେ ହେଲେ ବି ସେଇ ରୁଟି ଭାତ ହେଇଥିବ ମୁଁ ରୁଟି ଧଇବି। ଏମିତି
ହ ହୁଁ ଆମର ଦିନଟା ଦିନ ଖାଇବାଟା ଠିକ ସେ ଖାଇବେ ନହେଲେ ଦେହ ଖରାପ ହବ ଦିନ୍ ରା ସକାଳେ ଖାଇବା ଆଠଟା ଭିତରେ ଖାଇବେ ଆଉ ଦିନ ଖାଇବାଟା ଭଲସେ ଖାଇବେ ନହେଲେ ନାଇ ଦେହ ଖରାପ ହବ। ଆଉ ରା
ମୋର ବିଶେଷ କିଛି ଆଗେ ହୁଏନି ହଁ ଯେତେବେଳେ ଭଲକି ହୁଏ। ମେଡିକାଲ ରେ ସାତ ଆଠ ଦିନ ପୁରା ଗ୍ୟାସ ଫ୍ୟାସ ହେଇ କଷ୍ଟ୍ରୋଲ ବଢିକି ସାତ ଆ ଯେମିତି ଜର ହେଲା ମୋ ଆଉ କିଛି ହୁଏନି ଜର ଛାଡିକି କେବଳ ଜରଟା ହିଁ ହୁଏ
ଆଜ୍ଞା ଆଜ୍ଞା ଟିକେ କ ସେୟା କୁ ଟିକେ ଜଗିବେ ଆଉ
ଓ ଖାଇବା ଦେଖିଲେ ନିଜକୁ ସିନା ଅଟକେଇ ପାରିଲେ ଏତ ସୁନ୍ଦର ସୁନ୍ଦର ସୁସ୍ୱାଦ ଖାଇବା ଆଗରେ ଥୁଆ ହେଇଥିବ ଆଉ କିଏ ହେଲ୍ଥ କଥା ଭାବୁଛି
ରୋକିବାକୁ ତ ପଡିବ ନା ଆଉ ଆପଣଙ୍କ ରଜ କେମିତି କଣ କଟିଲା?
ହଁ ରଜ ବଢିଆ ବଢିଆ ସେ ଘଟିଲା ରଜ ଭାରି ବର୍ଷା ବର୍ଷା ଟିକେ ନହେଲେ ଆଉ ଟିକେ ବଢିଆ କଟନ୍ତା ଠିକ ରଜ ଟାଇମ କୁ ବର୍ଷା ଟା ସେ ଚାରି ଦିନ ଯାକ ଭଲ କୁଡେଇ ଦଉଛି ସେ ଆଉ କୁଆଡେ ବାହାରୁ ଟିକି ଯାଇ ହଉନି କିଛି ନାଇଁ
ଆଜ୍ଞା ଆଉ ଘରେ ସବୁ କଣ କରୁଛନ୍ତି ଭଲ ଅଛନ୍ତି ନା
ହଁ ଘରେ ସମସ୍ତେ ବଢିଆ ଅଛନ୍ତି ଘରେ ସବୁ ଏବେ ଖାଇକି ଆସିଥିଲେ ତ ସେମା କଂସା ଗୋଟଉଛନ୍ତି ବାସନ ଫାସ୍ ସେ ମାଜିକି ଆସିବେ ଆଉ। ଆମ ଘର ପାଖରେ ଏଇଠି ଗୋଟେ ମୟୂର ମାନେ ଜଙ୍ଗଲରୁ ଲୋକମାନେ ଏତେ ସବୁ ଗଛ ପତ୍ର କାଟ୍ କାଟି ଦଉଚନ୍ତି ସିଏ ଏବେ ଆସିକି ଗାଁ ରେ ଆମର ବୁଲୁଚି ସେ ବିସ୍କେଟ୍ ଫିସ୍କେଟ୍ ସବୁ ଗହମ ଫହମ ଯାହା ଚାଉଳ ଫାଉଳ ଯାହା ଦେଲେ ବି ସେ ଘର ଖାଦ୍ୟ ପରି ଖାଉଚି। ତାକୁ ନର୍ମାଲ ବିସ୍କେଟ୍ ଦେଲେ ଖାଉନି ଭିଟାମେରି ବିସ୍କେଟ୍ ଦେଲେ ସେ ଖାଇବ।
ଆଜ୍ଞା। ଯାହା ହଉ ଭଲ ନା ଦେଖ୍ ଆପଣ ମୟୂର ଦେଖିଆକୁ ପାଉଚନ୍ତି ଆମେ ତ ମୟୂର ଦେଖିଆକୁ ପାଉନୁ।
ଏଇ ପାଖେରେ ଆମର ଗୋଟେ ଜଙ୍ଗଲ୍ ଟେ ତ ସେ ଏ ଟିକେ ମୟୂରଟେ ସେଇଠୁ ଉଡିକି ପଳେଇ ଆସିଚି ଜଣେ ତାକୁ ପୋଷା ବନେଇ ଦେଇଛନ୍ତି। ଆଉ ସେଇ ବୁଲୁଚି। ଚି ଆଉ ସେଥିପାଇଁ ଆସିକି ଘରେ ତାଙ୍କ ଘରଟା ପାଖାପାଖି ଆମ ଘର ପାଖାଖି ସେ ଉଡି ଛାତ୍ ଛାତ ଉପରେ କାର ବସି ପଡୁଚି ଘରକୁ ଆସିାରି ପୁରା ଭିତରକୁ ଆସୁଚି ପୁରା ଘରୁକୁ। ଆସିକି ତାକୁ ବିସ୍କେଟ୍ ଫିସ୍କେଟ୍ ଯାହା ଦେଲେ ସେ ଖାଇ ଦେଇକି ଖୁଣ୍ଟିକି ଖାଇଦେଇପଳଉଚି।
ଉଁ ଭଲ।
ତା ର୍ପୁଛ ର୍ଭୁଛ ସିନା ଟିକିଏ ଥିଲା ସୁନ୍ଦର ଦେଖାଯାଆନ୍ତା ର୍ପୁଛ ର୍ଭୁଛ ତାର କିଛି ନାହିଁ। ର୍ପୁଛ ର୍ଗୁଛ କାଇଁ ମୁଁ କାଇଁ ମୁଁ ଦେଖିନି କେତେବେଳେ ର୍ପୁଛ ମେଲି ଆର ସେ।
ଆଜ୍ଞା। ଆଉ ରଜରେ ଯାଇନଥିଲ ଠାକୁରଙ୍କ ପାଖକୁ କୋଉଠି?
ରଜରେ ତ ଝିଅ ପିଲାମାନେ ଏମିତିରେ ଠାକୁରଙ୍କ ପାଖକୁ ଯାଆନ୍ତିନି। ହଉ ଠାକୁରଙ୍କ ଜାଗା ଆଉ ବେଶ୍ ବେସି ଆଉ ବୁଲିଆକୁ ଆଉ ଏଇ ପାଖାପାଖି ଯାହା ଆମ ଠାକୁରଙ୍କ ଜାଗା ସବୁ ଅଛି। ମନ୍ଦିର ଗୁଡା ସବୁ ବୁଲାବୁଲି ସରିଚି ଏଇ ଯଦି ଯିବୁ ପାର୍କ ନହେଲେ
ଆଜ୍ଞା।
ଜାଗାକୁ ଯିବା କଥା ଆଉ।
ଆଉ ଗୋଟେ ମିନି କେଦାରନାଥ୍ ହେଇଚି ଆମ ଓଡିଶାରେ ଯାଇଥିଲେ ନା ଯାଇନାହାନ୍ତି?
ଉଁ କହୁଥିଲେ ବୋଧେ ଆପଣ ମିନି କେଦାରନାଥ୍ କଥା ମୁଁ ଦେଖିଚି ବହୁତ୍ ଭିଡିଓ ୟୁଟ୍ୟୁବ ରେ। ଯାଇନି କେବେ ଯିବା ଆଉ।
ସେ ଘର ପାଖରୁ ଆପଣଙ୍କ କେତେ କିଲୋମିଟର ହେଇଯାଉଚି?
ହୁଁ ଯାଜପୁରୁ ତ ବହୁତ୍ ବାଟ ହବ ଏଇଠୁ।
ଆଜ୍ଞା। ଆମର ତ ଘର ପାଖରୁ ବହୁତ ପାଖ ହଉଚି ଆମେ ତଥାପି ଚାରି ପାଞ୍ଚ ଥର ଯାଇ ସାଇଲୁ। ହଁ ରଜରେ ବି ଯାଇଥିଲୁ ଥରେ ଆଜ୍ଞା। ଆମ ଘର ପାଖରୁ ମହାବିନାୟକ ମନ୍ଦିର ବି କ ବହୁତ କମ୍ ବାଟ ହଉଚି ଆଉ ଗୋଟେ ଚଣ୍ଡି ଖୋଲ ରେନୂଆ ନୁଆମନ୍ଦିର ହେଇଚି ଜାଣିଚନ୍ତି ଜଗନ୍ନାଥ ମନ୍ଦିର?
ଚଣ୍ଡିଖୋଲ୍ ଭୃତି ବୋଧେ ଆପଣ ଚଣ୍ଡିଖୋଲ ର କି?
ଆଜ୍ଞା।
ଆଉ ମତେ ଆଉ ଜଣେ କିଏ ଜଣେ ଚଣ୍ଡିଖୋଲ ବିଷୟ ରେ ଛାଡିଥିଲେ। ଭିଡିଓ ଏବେ ଗୋଟେ ନୂଆ ଜଗନ୍ନାଥ ମନ୍ଦିର ହଉଚି ସେଇଟା କମ୍ପ୍ଲିଟ୍ ହେଇନି ବୋଲି ସେ କହୁଥିଲେ।
ଆଜ୍ଞା କମ୍ପ୍ଲିଟ୍ ହେଇସାଇିଲାଣିମ।
ଅ ହଁ। ସେ ମତେ
ସେ କାମ ସବୁ ସରି ସାରିଲାଣି ରଥଯାତ୍ରା ବି ଏବ ବର୍ଷ ହେଇପାରେ ବୋଧେ। ଆଉ ମନ୍ଦିର ବି ହେଇଚି ଭଲ ହେଇଚି।
ହଁ ଜଣେ ମତେ ରିଲ୍ସ୍ ଛାଡିଥିଲେ ମୁଁ ଦେଖିଥିଲି ହଁ କୁହନ୍ତୁ କୁହନ୍ତୁ।
ହୁଁ ଚା ଚଣ୍ଡିକୋଲ ଲୋକ ଆସିଲେ ମାନେ ଆପଣ ଦେଖିପାରିବେ ମହାବିନାୟକ ମନ୍ଦିର। ଚଣ୍ଡୀ ମନ୍ଦିର। ଆଉ ଆମର ରହିଲା ଜଗନ୍ନାଥ ମନ୍ଦିର ଆଉ ଭୁସୁନ୍ଦପୁର ପାର୍କ। ଚାରି ପାଞ୍ଚଟା ଜିନିଷ ଆପଣ ଏକାଥରେ ଦେଖିକି ଯିବେ ମାନେ ଦଶ କିଲୋମିଟର ଭିତରେ ଟୋଟାଲ୍। ଭଲ ଭଲ ଜାଗା ଦେଖିବାକୁ ମିଳିବା ଆଜ୍ଞା।
ବାଇକ୍ ଟା ନେଇକି ଗଲେ ବୁଲି ହବନି?
ଗୋଟେ ଦିନ କେରେ ଆପଣ ସେଇଠି ସବୁ ସବୁ ଯାକ ଲାଗିଛି ଆଉ କୁଆଡେ ଯିବାକୁ ପଡିବନି। ମହାବିନାୟକ ମନ୍ଦିର ଯିବା ବା ଟରେ ପଡିଯିବ ଯେତେ ଯାଇ ମାନେ ଦଶ କିଲୋମିଟର ଭିତରେ। କଲେଜ ବି ସେଇଠି ସବୁ ସେଇଠି।
ଓହୋ।
ଆପଣ ଯାଇକି ଆସିଲେ ଏକାଥରେ ଆସିଲେ ଗୋଟେ ଦିନିକରେ ଆପଣ କଭର କରିଦେବେ।
ହ ସେଇ ତ ଆଉ ଗାଡି ଫାଡି ନେଇକି ଯାଇହବନି ଆମେ ଏଠି ଯିବୁ ରି ଭାଇ ଆମ ଭାଇଙ୍କ ଘରିକା ଯିବୁ ସେ ବାଇକ୍ ରେ ହିଁ ଯିବୁ।
ଆଜ୍ଞା।
ଦେଖିବା ଯିବା କେବେ ଆଉ। ଏତେ ବଢିଆ ବଢିଆ ଜାଗା। ଅଛି ମତେ ଦେଖିକି ଭାରି ସେଇଟା ବି ସବୁ କିଛି ସମାନ ନହେଲେ ବି ତାର କିଛିଟା ଭାଗ ସେ ଯୋଉ ଦେଖେଇଲେ ମତେ ମନ୍ଦିରର ସିଂହ ଦ୍ଵାର ପରିକା ହେଇଛି। ମନ୍ଦିର ଗେଟ୍।
ଯାଆ ହଉ ଆମର ଚଣ୍ଡି ଚଣ୍ଡିଖୋଲ ଯା ଯାଜପୁର ମାଟିର ଗୋଟେ ଗ ଗର୍ବର କଥା ଜଗନ୍ନାଥ ମନ୍ଦିର ସ୍ଥା
ଆଉ ନୁହେଁ ଜଗନ୍ନାଥଙ୍କ ମନ୍ଦିର ସ୍ଥାପନ କରିବା ସବୁ ଜାଗାରେ କଣ ସମ୍ଭବ। ଏ ଜଗନ୍ନାଥଙ୍କର ସେତିକି ଆଶୀର୍ବାଦ ନଥିଲେ ସେ ମନ୍ଦିର ସ୍ଥାପନ ହେଇ ପାରିବନି।
ନା ହେଇଗଲା ତ ଆଉ ଭଗବାନଙ୍କ ଦୟାରୁ।
ହଁ ଆପଣ ଆଉ ସବୁବେଳେ କଣ ପୁରୀ ଉପରେ ନିର୍ଭର କରିବେ?
ନାଁ ପୁରୀ ତ ଯାଇକି ଆଉ ଦର୍ଶନ କରିବା ପରିସ୍ଥିତିରେ ଆଉ ନାହାନ୍ତି।
ନା ପୁରୀରେ ଲୋକମାନେ ଯଦି ସମସ୍ ତେ ଚାହାନ୍ତି ଯଦି ମୁଁ ଚାହିଁବି ସମସ୍ତେ ଭଲରେ ଦେଖନ୍ତୁ ତାହେଲେ ମୁଁ ବି ଭଲରେ ଦେଖିବି। ଆମେ ଯୋଉ ସମସ୍ତେ ଭା ଏଇ ମାନସିକତା ନେଇକି ଯାଉଛୁ ଯେ ନାଇଁ ମୁଁ ଏକୁଟିଆ ଠାକୁରଙ୍କୁ ଭଲସେ ଦେଖିବି। ଠେଲା ପେଲା କରୁଛି ତେଣୁ କରିି ସିଏ ହଉନି। ନହେଲେ ଆସ୍ ଆସ୍ତେ ଆସ୍ତେ ସମସ୍ତେ ଧୀରେ ଧୀରେ ଚାଲି ଚାଲିଗଲେ ସେ ଦେଖି ହୁଅନ୍ତାନି। ତାପରେ ସମସ୍ତେ ଏକାଥରେ ମାନେ ଯାଇକି ସେଠି ପୁରା ଗହଳି ଗହଳି ହେଇକି ଆଉ ହ ରହୁନି ଅବସ୍ତା।
ଆଜ୍ଞା।
କଥା ସମସ୍ତେ ଆମେ ଭାବୁଛେ ଆମେ ସମସ୍ତେ ଦେଖିବା ଧୀରେ ଧୀରେ ସିନା ଦେଖିଲେ ହଅନ୍ତା। ଏଇ ଜଣଙ୍କ ଜୀବନ ବି ପଳଉଛି ସେଇ ଗହଳି ଭିତରେ।
ଆଜ୍ଞା।
ମୁଁ ଏବେ ଯାଇଥିଲି ପୂର୍ବବର୍ଷ ରଥକୁ ଅ ଫ୍ୟାମିଲି ଆମେ ଯାଇଥିଲୁ ଚାରି ଜଣ ପାଞ୍ଚ ଜଣ ମୁଁ ଆପଣଙ୍କୁ କହୁଥିଲି ବୋଧେ ନା କଣ ଚାରି ଜଣ ପାଞ୍ଚ ଜଣ ଯାଇଥିଲୁ ସେ ମୋ ଫ୍ୟାମିଲି ର ବାବା କୁ ବୋଉ ସିଏ ଗୋଟେ ହେଇଗଲେ। ମୋ ବଡ ଦିଦି ଗୋଟେ ଅଲଗା ହେଇଗଲା। ମୁଁ ଗୋଟେ ଅଲଗା ହେଇଗଲି। ସବୁ
ଆ ହୁଁ।
ହାତରେ ଫୋନ୍ ଥିଲା ମନ୍ଦିର ରେ କଣ ଗୋଟେ ଲାଗିଲା ସେଟା ଗୋଟେ। ଅ ସେଟା ନେଟୱର୍କ ଟୋଟାଲି ସେମାନେ ହେଇଗଲେ ମୁଁ ଆଜ୍ଞା ଆଜ୍ଞା କୁହନ୍ତୁ।
ଆଜ୍ଞା ମୁଁ କହିବା କଥା ଆପଣ ଯାହା ବି ହେଲେ ମିନି କେଦାରନାଥ ଥରେ ବୁଲିକି ଆ ଯା ଯିବେ ସେଇ ଚଡିଖୋଲ ପାଖରୁ ସେ ପନ୍ଦର କୋଡିଏ କିଲୋମିଟର ହବ ଦେଖିବେ ଭଲ ହେଇଛି ଠା ଠାକୁରଙ୍କ ଜାଗା ଛୋଟ ଟିକେ ଜାଗା ଆଉ। ଜାଗା ଟିକେ ଛୋଟ ହଉଛି କିନ୍ତୁ-ଉ-ଉ-ଉ ମନ୍ଦିର ଭିତରେ ଭଲ ଅଛି।
ପ ଆମେ ତ କେଦାରନାଥ ଯାଇପାରିବୁନି ଏଇ ହଁ ହଁ ହଁ ଆମେ ତ ଆଉ କେଦାରନାଥ ଯାଇପାରିବୁନି ସେଇ ମିନି କେଦାରନାଥଙ୍କୁ ଦେଖି କି ଟିକେ ସେଇ ଅନୁଭବ କେଦାରନାଥ ଅନୁଭବ ଟା ନବା କଥା ଆଉ।
ଆଜ୍ଞା।
ଆଉ ବା କ କଲେଜରୁ ଆସି କଣ ଖାଇଲେ?
ଜାଗା ଭଲ ଭଲ ଜାଗା ଅଛି ତାକୁ ସର୍ଚ୍ଚ କର ଉ ସେଠୁ ଭଲ ଭ ଜାଗା ଅଛି। ବଢିଆ ତ ହେଲା ଆଉ। ଏବେବ ମିନି କେଦାରନାଥ ତ ଏବେ ଚଡିଗଡ଼ ପାଖରେ?
ଆଜ୍ଞା ମିନିିକେଦାରନାଥ ଚଣ୍ଡିଖୋଲ ପାଖରୁ ଚଣ୍ଡିଖୋଲ ପାଖରୁ ପନ୍ଦର କୋଡିଏ କିଲୋମିଟର ହବ।
ଅ ପନ୍ଦର କୋଡିଏ ବା
ଆଜ୍ଞା ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।